ହଲୋ ହଁ।
ଆଉ କେବେ ନନ୍ଦନକାନନ ଆଇଛ ନା ନାଇଁ?
ହଁ ଯାଇଥିଲି ନନ୍ଦନକାନନ ହେଲାଣି ବହୁତ ବହୁତ ଦିନ ହେଇଗଲାଣି ଯାଇଥିଲୁ। ଆମର ତ ଉ ଜଙ୍ଗଲ ଅଛି ଆମ ଗାଁରେ ଡେଲି ନନ୍ଦନକାନନ ଦେଖ
କଣ?
ଆମର ଭାଲୁ। ହରିଣ ପ୍ରବଳ। ରେଗୁଲାର୍ ଆ ତା ଦଶଟା ହେଲା ବେଳକୁ ଭାଲୁ।
ରାତି।
ହଁ ଏଇ ଭୋରୁ ଭୋରୁ ବି ଦେଖୁଛନ୍ତି ଏଇ ସନ୍ଧ୍ୟାବେଳେ ବି ମାନେ ଜଙ୍ଗଲ ପୁରା ଜଙ୍ଗଲ ସାଇଡ ରେ ଆମ ଘର ଟା ନା ଆମ ଘରେ ଜଙ୍ଗଲ ଟା ଏଇଟା ମୁଁ ବସିବି ଜଙ୍ଗଲ ଟା ଦେଖାଯାଉଛି ଜଙ୍ଗଲ ଟା ତାପରେ ଗୋଟେ ପିଚୁ ରାସ୍ତା ହେଇଯାଇଛି ତାପରେ ଆମ ଗାଁ ଷ୍ଟାର୍ଟ।
ଓହୋ
ଆଉ ପୁରା ଜଙ୍ଗଲ ଭାଲୁ ଫାଲୁ ଗୁଡା ଡେଲି ଆମ ଘର ପାଖକୁ ଆ ପୁରା ଆସୁଛନ୍ତି।
ଖାଇଦେବେନି ସେମାନେ?
ଗଲେ ତାଙ୍କ ପାଖକୁ ଯଦି ଅଧିକା ଲୋକ ଗଲା ସେମାନେ ଡରି ଯିବେନି କି? ଆଉ କିଛି ହବନି ଆଉ ଜଣେ ଅଧେ ପାଇଲେ ଆଉ ତାଙ୍କ ଯୋଉ ନଖ ଯୋଉ ବଡ ବଡ ନଖ ଅଛି ପୁରା ସେ ରାମ୍ପି ରୁମ୍ପା ଦେବେ। ଆମର ବା ଘର ପାଖରେ ଜଣେ ବଡ ବାବା ହେବେ ତା ଘରେ ସେ ସକାଳୁ ଶ ଶୀତ ଦିନ ହେଇଥିଲା ସକାଳୁ ଯାଇଥିଲେ ଏଇ ଯୋଉ ଘାସ କାଟିବା ପାଇଁ ଯାଇ ଥିଲେ ସେ ଜାଣିନାହାନ୍ତି ଆଉ ସେ ଗୋଟେ ଭାଲୁ ବୋଲି ସିଏ ଭାବିଲେ ଗୋଟେ ଶଳା ଶଣ୍ଢ ଟେ ବୋଧେ ଅଛି ଆଉ ସିଏ ଜାଣିନାହାନ୍ତି ସେ ଘାସ କାଟୁଛନ୍ତି ପଛ ଆଡ଼େ ବସିକି ସେ ଆସିକି ତାଙ୍କ ପଛଆଡୁ ବା ଏଇ ଯୋଉ ତାଙ୍କ ବାହୁ ପାଖରୁ ଏମିତି ପୁରା ଖବଳେଇ ଦେଇଥିଲା ପୁରା। ଆ ପୁଣି ମେଡିକାଲ ରେ ନେଇକି ପୁରା ରଖ ତ ପୁରା ବହୁତ ହେଇଗଲା ତା ପୁଣି ଗୋଟେ ଯୋଉ ଟଲି ଟଲିରେ ପୁଣି ଘରକୁ ନେଇକି ଆଇଲେ ଆଣିକି ତାପରେ ମେଡିକାଲ ନେଇକି ଗଲେ ଏଠି ସବୁ ଇଏ ହେଇକି ତାପରେ ଠିକ୍ ଠାକ୍ ହେଲା ଆଉ କିନ୍ତୁ ଏଇନା ଟିକେ ହାତଟା ଟିକେ ଏ ଉପରକୁ ଉଠେଇ ହଉନି ଟିକେ ଆଉ ନହେଲେ ହଉଛି।
ଓହୋ ଆଉ କଣ କରୁଛ କୁହ?
ଆଉ ଆମର ଏଇନା ଟ୍ୟାପ୍ ପାଣି ଆସୁଛି। ସାତ ଠାରୁ ଆଠଟା ଆସିଥିବ। ଆଉ ଆ ଟ୍ୟାପ ପାଣି ଆସୁଛି, ଆଣୁଛି । ଯେ ମୁଁ ଏଇଠି ବସିଛି ଆଉ ଲାଷ୍ଟ ବେଳକୁ ମୁଁ ଜିମି ଆଣିବା ପାଇଁ ଆଉ
ହଁ ହଁ
ଆମର ସବୁ ଉଠି ସାଇଲେଣି ଲାଷ୍ଟରେ ତ ମୁଁ
ଓହୋ ଆଉ କଣ କୁହ?
ନା ନା ରୋଷେଇ ଫୋସେଇ ଷ୍ଟାର୍ଟ ହେଇନି।
ଆମର ଏଇ ଟ୍ୟାପ୍ ପାଣି ଆସିଲା ଏଇନା ନେଇ ସାରିଲେ ସେଠି ଗାଧେଇବୁ ସେଠି ସେଠିରେ ସଫା ସବୁ କରିକି ଆଜି ପାଣି ବୁହା ପାଣି ବୋହିବୁ। ହଁ ପାଣି ବୁହା ତ ଖାଲି ନା ଏବେ ଡେଲି ପାଣି ବୁହା ହଉଛି ଆଉ ପାଣି ଆଗରୁ ପାଣି ବୁହା ଦିନ । ସବୁ ପାଣି ଭର୍ତ୍ତି କରିକି ରଖିଦିଅନ୍ତି ଆଉ । ପାଣି ବୁହନ୍ତିନି ଆଉ ଏଇ ନା କଣ ହେରା ଏଇ ନା ତ ସବୁଦିନ ସେମିତି ସବୁ ପାଣି ନେଉଛନ୍ତି ।
ଆଉ ତାହେଲେ ଏବେ କଣ କରିବ ନା ନାଇଁ?
ଏବେ ସେ ବସିକି ମୁଁ ବ୍ରଶ କରୁଛି ବ୍ରଶ କରିସାରିଲା ପରେ ଏକାଥରେ ଗାଧୋଇ ହେଇକି ତାପରେ ସଫାସୁଫି କରିକି ତାପରେ ଖାଇମି ଆଉ । ଖାଇକି ତାପରେ ସିଲେଇରେ ବସିଲି ଆଉ । ହଁ ତାପରେ ଷ୍ଟାଟ। କରେଇ । ଆ ତାପରେ ବସ୍ତିବୁ ବସ୍ତିବୁ ହଁ । ସିଲେଇ ତ ଷ୍ଟାର୍ଟ ହେଇଥିବ ହେଇଥିବ ଏକାଥରେ ପୁଣି ଖାଇବା ଟାଇମ ରେ ଉଠିବୁ ଆଉ ।
ଓହୋ ହଁ ଭଲ ତମେ ସିଲେଇରେ ଭଲ ଇନକମ କରୁଛ ଆଉ । ମୁଁ ଶିଖିବାକୁ ଯିବି ।
ହଁ ନିଜ ଖଟଟା ଧର ଏଇହେବା ପାଇଁ ଆଉ ଆଉ । କଣ କି? ନିଜ ଖର୍ଚ୍ଚ ତ ଉଠୁ
ହଁ ସେଇଟା ଗୋଟେ ସତକଥା ନିଜ ଖର୍ଚ୍ଚଟା ବି
କାଲି ରାତିରେ ମୋର ଟ୍ୟୁସନ ଅଛି । କିଛି ଟେନସନ ଚୁଆ
ତୁମକୁ ଗୋଟେ ପଠେଇଥିଲି ଓ ହୋ । ତତେ କହୁଥିଲି ଯାହା ଦେଖିଛୁ । ଆଉ । ହୁଁ।
ତମ ନେଟୱାର୍କ ପାଉନିକି? କିର୍ଲସ ଭଏସ ହଉନି ।
ହୁଁ।
ନା ନା ନା ନା ରୋଷେଇ କିଛି ହେଇନିଁ ଯାହା ଏଇନା ତ ଖାଇବାର ନାହିଁ। ଗାଧେଇ ସାରିଲା ପରେ ଏକାଥରେ ଯାହା ଖାଇବୁ ଆଉ ।
ଓହୋ।
ହୁଁ ।
ଆଉ କୁଆଡେ ଯିବ ବୁଲିବାକୁ ଯିବ ବୋଲି ଭାବିଛ । ଜ ରଜରେ ରଜର କୁଆଡେ ବୁଲିବାକୁ ଯିବ ବୋଲି ଭାବିଛ?
ଏ ଏମିତି କିଛି ନାହିଁମ ଭାବିନି କୁଆଡେ?
ଆଉ
ଏମତି କିଛି ଭାବି ନାହୁଁ।
ହଁ ସଡନ ପ୍ଲାନିଂ କରିବା ଆଉ
ସଡ଼ନଲି
ହୁଁ।
କ କଣ?
ଆଉ ରଜ କେମିତି ହୁଏ ସବୁ? ତମ ଆଡେ।
ଆମ ଆଡେ ସେମତି ଭଲ ଲାଗେ ରଜ ହୁଏ ଆଉ
ହୁଁ ଆଉ ଗାଁ ରେ ଦୋଳି ଫୋଳି ସବୁ ପଡେ ନା ।
ଉଁ ହୁଁ । ପାସୱାର୍ଡ ଟା ପାସ୍ ୱାର୍ଡ ଟା।
ଓ ହଉ। ଆଉ ତମ ଆଡେ କେମିତି ରଜ ହୁଏ ପୁଣି?
ଆମର ଏପଟେ ବହୁତ ବଢିଆ ହୁଏ ରଜ। ଆମର ଦୋ ତିନି ଦିନିଆଙ୍କ ପୁରା ଦୋଳି ପୁରା ଭେରାଇଟିର ସବୁ ପଡେ । ମାଇକ ଫାଇକ ସବୁ ବାଜେ। ଆଉ ଗାଁଆ ଡାଙ୍କ ଛକ ଛକ ରେ ସବୁ ଦୋଳି ପଡିଥା ସବୁ ମାଇକି ଆସିଥିବ।ଆଉ ରାତିରେ ସବୁ ମେଲୋଡି ହୁଏ। ସବୁ ଛୋଟ ଛୁଆ ସବୁ ଡ୍ୟାନ୍ସ କରନ୍ତି ।ଲାଷ୍ଟ ଦିନ ତାଙ୍କୁ ପ୍ରାଇଜ ଦିଅନ୍ତି। ମ୍ୟୁଜିକ ଚେୟାର କମ୍ପିଟସନ ହୁଏ ।
ହଁ ହଁ ସ ଆମର ବି ଏପଟରେ ହୁଏ । ବହୁତ ସାରା
ହଁ ହୁଏ ରଜ। ରଜ ସରିଲା ପରେ ତାପରେ ରଜ ବାଟୁଅନ୍ତି ଡିଜେ ବଜେଇକି
ମୋ ହସ୍‌ପଟ ମୁଁ ହସ୍ ପଟ ଆହା। ହଁ ତାହେଲେ ଦେଖେଇବ ମତେ । କରିକି ଆଉ ଭିଡିଓ କରିକି ଆଉ । ହାରିବ କେମିତି କଣ ହୁଏ?
ସବୁ ପିଲାମାନେେ ତ ଆଉ ଆସନ୍ତି। ଯୋଉ ବର ବୋହୂ ହେଇକି ପୁଅ ପିଲାମାନେ ବି ଏହା ଭୁଲ୍। ବରଗୋଟେ ବୋହୂକୁ ହେଇ ଆଇଥିବ, ଆସିକି ରଜ ବାଟଣା ବେଳେ ସବୁ ଆସିକି ଜୁହାର ହୁଅନ୍ତି, ସବୁ ପଇସା ଦିଅନ୍ତି ହ ଏମତି ହୁଏ ଆଉ ଆମ ପାଖରେ ଗାଁ ପାଖ ଦି କିଲୋମିଟର ଯୋଉ ମୁଁ ଯାଉଥିଲି ଯୋଉଠି ସିଲେଇ ଶିଖିବା ପାଇଁ ।ସେଇ ଗାଁ ରେ ବି ଭଲ ହୁଏ ମେଲୋଡି ସେଠି ଟିକେ ଅଧିକା ହୁଏ ଆମ ଗାଁଠୁ।
ହଉ। ତାହଲେ ଆଉ।
ହୁଁ। ହ
ଆଉ ହୋ। ଆଉ ଆଉ ସେଠି କଣ ବୁଲିବାକୁ ଅ ଛି ପ୍ଲେସ୍।
ହଁ ପାଖାପାଖି ପନ୍ଦର କୋଡିଏ ମିଟର କିଲୋମିଟର ଗଲେ ଭଲ ଜାଗା। ସବୁ ଅଛି ପାର୍କ ଫର୍କ ସବୁ ଆଉ ଵ୍ୟା ବ୍ୟାରେଜ ଅଛି। ଆଉ ଶିବ ହେଲା ଜଗନ୍ନାଥ। ତ ମନ୍ଦିର ଅଛି ମାନେ ବଡ ପୁରା ଯୋଉଁ ଭଳିଆ ହୁଏ ବଡ଼ ବ ଜଗନ୍ନାଥ ମନ୍ଦିର। ଛି। ଆଉ ଏବେ ଗୋଟେ ଏଇଠି ହଉଛି। କି ନୂଆ ମନ୍ଦି ମନ୍ଦିର ଗୋଟେ ହଉଛି କି ମନ୍ଦିର ମୋର ମନେପଡୁନି ଗୋଟେ ବଡ଼ ମ ନ୍ଦିର ଗୋଟେ ହଉଛି ପୁରା ସବୁ ପୁରା ପାଖରେ ଆଉ ଆମ ଘର ଆ ଗାଁରେ ଶିବ ମନ୍ଦିର।
ନା ବଢ଼ିଆ ଆଉ ଜାଗରକୁ ତମେ ସେଇଠିକି ଯାଉଥିବ ଶିବ ମନ୍ଦିର।
ସେ ଜାଗର ରେ ବସିକି ସେଇଠି ତଳେ ବସିକି ଦୀପ ଜାଲୁଥିବୁ ଦଶଟା ସାରିଆଉ।
ହଁ ହୁ ଯା ସରିବନି।
ହଁ ସରିଲା ପନ୍ତା ମହାଦୀପ ଉଠିଲା ପର୍ଯ୍ୟନ୍ତ ଜାଳୁଥିବୁ ଇଏ କରି ଆଉ। ଆ ଦୁରିଆ ହେଲେ କଣ ଆଉ ଜାଲିପା ଏଧର ପାଖିଆ ବୋଲି ବ
ହଁ ଦୂର ହେଲେ କିଏ ଜାଲିବାକୁ ଯିବ ଦୂର ଦୂର ହେଲେ କେହି ଯାନ୍ତିନି ହଁଁ ହୁଁ ପାଖରେ ବୋଲି ଚଯାଉଛ। ସରି।
ଜାଗର ରେ ଶାଢୀ ପିନ୍ଧିକି ଘର ପାଖରେ ବୋଲି ସିନା ଶାଢୀ ପିନ୍ଧିକି ବସିିପଡୁ। ଆଉ ଦୁରିଆ ହେଲେ ଆଉ ଯାଇପରିବୁକି ଶାଢୀ ପିନ୍ଧିକି ଗଲେ ଲାଜ ମାଡିବ।
ତାହେଲେ ତମ ଜାଗର ଏମତି ନା ଆଉ ଭଲ ଆଉ।
ହଁ।
ଆଉ ସବୁ ଯିବା ଆସିବା ସୁବିଧା ସବୁ ଅଛି ନା? ସବୁ ଘର ପାଖରୁ ଯେମିତି କୁଆଡେ ଯାଇପାରିବ ଦୂର ଜାଗାକୁ। ହ୍ୟାଲୋ।
ହ୍ୟାଲୋ ରା ହଁ ହଁ ଟିକେ ସ୍ଲୋ ହେଲା ଆଉ ତମର ରାଧାକୃଷ୍ଣ ମନ୍ଦିର ଅଛି?
ନାଇଁ ମ ଗାଁରେ ନାହିଁ ଟିକେ ଦୂରରେ ଅଛି ଆଉ, ରାଧା କୃଷ୍ଣ ଇଏ ମାନେ ପାଖ ଗାଁରେ ଅଛି ଆଉ।
ଭଲ ବୁଲୁଥିବ ଆଉ ରାଧା ତମେ ମନ୍ଦିର କୁ ଯାଉଥିବ ସବୁବେଳେ।
ଆଉ ଟିକେ କମ ପାଖରେ ଅଛି ରାମ ସୀତା ଲକ୍ଷ୍ମଣ।
ଓହୋ।
ହୁଁ ସେଇ ଟାଇମର ମକରରେ ଯୋଉ ମେଳା ହୁଏ, ସେଇ ଟାଇମରେ, ସେଇ ମନ୍ଦିର ସେ ରଘୁନାଥଙ୍କ ମନ୍ଦିରରେ ହୁଁ। ଆମର ଅଷ୍ଟମୀ ଯୋଉ ଅଷ୍ଟମୀ ନୁଅ ପ୍ରଥମା ଅଷ୍ଟମୀ। ସେଇଦିନ ଆମର ଯୋଉ ପାହାଡ ଅଛି ସେଇ ପାହାଡକୁୁ ସମସ୍ତେ ଯାଆନ୍ତି ଚଢିବା ପାଇଁ।
ତାହେଲେ ଭଲ ଭଲ ପ୍ଲେସ ଅଛି ବୁଲିବାକୁ ତମର ଆଉ ସେପଟେ ଆଉ । ଆମର ଏଠି ଏତେ ବୁଲିବା ପାଇଁ ଜାଗା ନାହିଁ, ଯେତିକି ଅଛି କାଫି।
ହଁ।
ବୁଲିବାକୁ ତ ଜାଗା ନାହିଁ, କିନ୍ତୁ ଯେତିକି ଅଛି କାଫେ।
ହଁ। ଆମ ଗାଁ ବି ବହୁତ ମନ୍ଦିର ଅଛି ଆମ ଗାଁରେ ବି ବିଡି ମନ୍ଦିର ଅଛି ସେଇଠି ଜଙ୍ଗଲରେ ଶାଳୁଆବଣରେ ଅଛି। ହୁଁ
ଆଉ ମେଡିକାଲ ଏରିଆ ପାଖରେ ଅଛି ନା? ଯୋଉ ଦେହ ଖରାପ ହେଲେ ଯାଇପାରିବ ମେଡିକ କେଲେ କେତେବେଳେ ସୁବିଧା
ଅହ ମେଡିକାଲ ବି ଅଛି
ହଁ ଆମର ତ ଗାଁରେ ବି ମେଡିକାଲ ଅଛି ଗମେଣ୍ଟ ମେଡି କାଲ ଅଛି ଆଉ ତାପରେ ଧୀରେ ଧୀରେ ସବୁ ଅଛି ଦଶକିଲୋମି ଟରେ କୋଡିଏ କିଲୋମିଟରରେ ଏମିତି ସବୁ ଅଛି ଆଉ ହୁଁ
ଓ ହଉ ତାହେଲେ
ହଉ ତାଏଲେ ରଖିଦଉଚି ଆଉ
ହଁ ହଁ ଦଶ ମିନିଟ ହେଇଗଲାଣି ବା
ଯେ ସେ